ଆ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ଭଲ ଅଛି ହୁହୁଁ।
ଆଉ କଣ ଲଞ୍ଚ ରେ କଣ ଖିଆ ହେଲା
ଲଞ୍ଚ ରେ ଆଜି ଆକ୍ଚୋଲି ଆମର ଏଗାର ଦିନ ଗୋଟେ ଥିଲା ତ ଆଉ ସୁ ତ ତ ସେଇଠି ଖିଆ ହେଲା ଏବେ ଏବେ ଖାଇକି ଆସିଥିଲୁ ଜଷ୍ଟ।
ହଁ ଘର ଟା କୋଉଠି କି?
ଘର ବାଲେଶ୍ଵର।
ବାଲେଶ୍ଵର ମାନେ ପ୍ରପର ବାଲେଶ୍ଵର କି? ଆଚ୍ଛା ମୋ ମୋର ବି ବାଲେଶ୍ଵର।
ହଁ ଆଚ୍ଛା କୋଉଠି?
ଆମର ଆମର ହଉଛି ଯୋଉ ଦିଘା ସାଇଟ।
ଆଚ୍ଛା ଆଚ୍ଛା ହୁଁ ହୁଁ।
ହଁ ହଁ ହୁଁ।
ମୋ ଆମର ବି ମୋ ଏ ବି ବାପ ଘର ପୁରା ଆମର ବାଲିଆପାଳ ତ।
ଆଚ୍ଛା ଆଚ୍ଛା ତାହେଲେ ଆମ ପାଖାପାଖି ଆଉ ବାଲିଆପଳ ଭୋଗ ରାଇ ତ ଆଉ। ହଁ ଶାଶୂର ନୀଳଗିରି ନାଇଁ।
ନୀଳଗିରି ଆଜ୍ଞା।।
ଆଜ୍ଞ ହୁଁ ହୁଁ ଆଉ ସେ ନୀଳଗିରିରେ ରହୁଛ ନାଇଁ? ଆ ର ରଜ ପାଳୁଛ କି ନାହିଁ?
ରଜ ଆକ୍ଚୋଲି ଆମର ଏମିତି ତ ଶୁଦ୍ଧ କର୍ମ ପଡିଗଲା ରଜ ପୁରା ବେକାର ହେଇଗଲା।
ହଁ ହଁ ହଁ ହଁ ହଁ ଏଗାର ଦିନ ମାନେ ବେକାର ନା ବେକାର ହେଇଗଲା।
ଏବ୍ ପୁରା ବେକାର ହେଇଗଲା ଆଉ। ଆମର ତ ଏପଟେ ଓଡିଆ ମାନଙ୍କର ତ ରଜ ପ୍ରବଳ ମାନେ ମାନା ଯାଏ।
ହୁଁ ହୁଁ ହୁଁ ହୁଁ ହୁଁ।
ଛି ହେଇପରୁନି, ଛଅ ଆମର ଗୋଟେ ଦୁଇ ବର୍ଷର ପୁଅ ଗୋଟେ।
ଓହୋ, ଆଉ ପୁଅ ପଢା ଶିଖିଲାନି?
ହଁ।
ହଁ ହଁ ଆଉ ହଜବଣ୍ଡ କଣ କରନ୍ତି ଆଉ ଘରେ କିଏ କିଏ ଅଛନ୍ତି?
ହଜବେଣ୍ଡ ଅଛନ୍ତି ଆର୍ଟ ଟିଚର ଅଛନ୍ତି ମଡନ ପବ୍ଲିକ୍ ସ୍କୁଲରେ। ଆଉ ସେବି ଆଟାକ୍ ଟିସ୍ ଅଛନ୍ତି ୱାଲ ପେଣ୍ଟିଂକରନ୍ତି ଆ କମୋଡ ସବୁ ଯୋଉ ଗମେଣ୍ଟ ଆକ ଅମଡ଼ା ସବୁ କରନ୍ତି ତା ସହିତ ସେ ପେଡିଷ୍ଟ ବି ଅଛନ୍ତି ମ୍ୟୁଜିସିଆନ୍‌ ଅଛନ୍ତି। ଆଉ ଆମର ଗୋଟେ ଘରେ ଗୋଟେ ସେ କରିଛନ୍ତି ଆମର ଇଭେଣ୍ଟ ଆ ଯୋଉ ବିଜ୍‌ନେସ୍। ଫ୍ଲାୱାର ଡେକୋରେସନ୍‌ ଇଭେଣ୍ଟ ବିଜନେସ୍‌ ଗୁରା କରନ୍ତି ଆମର ଅଛି ସେଟା
ହୁଁ, ହୁଁ, ହୁଁ
ଏୟା ଘରେ ମୋର ଅଛନ୍ତି ଜେଜେମା, ଶାଶୁ ଶାଶୁ, ଶଶୁର ନଣନ୍ଦ ଜଣେ ସାନ ସେ ଜଣେ ମୋ ନଣନ୍ଦ ସାନ ଆଉ ଆମେ ସ୍ୱାମୀ, ସ୍ତ୍ରୀ, ଛୁଆ, ଆଉ ଆଉ ବାକି ଆମ ପାଖରେ କକା ଖୁଡିଆକା ଅଛନ୍ତି ସେମାନେ ସବୁ ଅଲଗା ଜେଜେ ସାନ ଜେଜେ ସାନ ଜେଜେମା ଶାଶୁ ବି ଅଛନ୍ତି ତାଙ୍କର ପୁଅ ବୋଉ ଅଛନ୍ତି ସବୁ ଅଲଗା
ହଁ, ହଁ ଜଏଣ୍ଟ ଫ୍ୟାମିଲି ସେମାନେ ଅଲଗା ଅଲଗା ହେଇଛନ୍ତି ଆଉ ମାନେ ଇଏ ଫାମିଲି ଟା ଶାଶୁ, ଶଶୁର ସାଙ୍ଗରେ ଯେତିକି ଜଣ ଅଛନ୍ତି ଦିଅର, ନଣନ୍ଦ, ସ୍ଵାମୀ
ହୁଁ ହୁଁ।
ଆମର ବି ଯୌଥ ପରିବାର ହେଲା କି ଆମର ଶାଶୁ, ଶଶୁର, ଯା, ଦେଢ଼ଶୁର। ଆମର ଆମ ଫ୍ୟାମିଲି ଚାରି ଜଣ ମୋର ଦିଟା ପୁଅ ବଡ଼ ଟା ଏଇଟ ରେ ପଢୁଛି ସାନଟା ଥ୍ରୀ ରେ ପଡୁଛି ହେଲା ଆଜ୍ଞା।
ଆଚ୍ଛା ଆଚ୍ଛା
ଆମର ବି ଆଉ ତାପରେ ଜାଣିଛ କ କଟକ, ଭୁବନେଶ୍ଵର ରଜର ଯେତିକି ସ୍ପେଶାଲ୍‌ ଥାଏ ଆମ ବାଲେଶ୍ୱର ଟା କମ୍ ଥାଏ ବାକି ଏବେ ସୋସିଆଲ୍ ହଁ, ହଁ, ହ, ହଁ ହେଲେ ବି ପାଳୁଛନ୍ତି ତାପରେ ସୋସିଆଲ୍ ମିଡ଼ିଆ ଥ୍ରୋରେ ଅଧିକ ଧିକ ହୋଇଗଲଣିି ନହେଲେ ଯେମତି ହଁ ହଁ
ଏପଟେ ବାଲେଶ୍ୱର ଏପଟ ଲାଇନ୍ଟା ଟିକେ ରଜ ମାନନ୍ତି ମାନେ ଆମର ରଜ ହଁ ବାଲେଶ୍ୱର, ଭୁବନେଶ୍ୱର ଇଆଡ଼କୁ ଭଦ୍ରକ ଫଦ୍ରକ ସାଇଡ଼ ଏଗୁଡ଼ାକୁ ଟିକେ ରଜ ମାନନ୍ତି ଆମର ସେପଟ ଟିକେ ମାନେ ଆଉ
ପାଲିଆପାଳଙ୍କର ଏଇଟା ଟିକେ କମ୍ ମାନନ୍ତି ଏଇଟା ଖାଲି
ଆମର ସେପଟେ ଲାଇନ୍‌ ଟା ଟିକେ କମ୍ ଆମର ସେଇ ବାଲେଶ୍ୱର ବସ- ରାସ୍ତା ଫାସ୍ତା ସାଢେ ସାଇଟା ଆମର ଟିକେ ବେଙ୍ଗଲ ସାଇଟଟା ରେ ପଳେଇ ଆଉଚୁ ସେଇଟା ଆମର ଟିକେ କମ୍ଏବେକୁ ନୂଆ ନୂଆ ସମସ୍ତେ ଯେହେତୁ ଆମେ ଆସ ଆସିଲୁଣି ଝିଅ ବି ହାଁ ସୋସିଲ୍‌ ମିଡିଆ ଥ୍ରୁରେ ଝିଅ ହଁ ପୁଅମାନେ ଏବେ ପ୍ରମଟ୍ ହେଲେଣି ହେଇଲେଣି ତେଣୁ ସେମାନେ ଟିକେ ପାଳୁଛନ୍ତି ମାନୁଛନ୍ତି ବା ଟ୍ ଏଭଳିଆ ନୁହେଁ କିନ୍ତୁ ସେପଟେ ଯେତେ ଯେତେ ଯିବେ ସେତେ ସେତେ ଆହୁରି ଆହୁରି ହଁ ସେ କଦଳୀ ପଟୁଆରେ ଜୋତା ପିନ୍ଧିବ ଇଏ କରିବ ସେ ସବୁ ମାନେ ଟିଖି ନିଖି ମା
ହଁ
ମାନନ୍ତି
ହଁ
ଆମର ଏବେ କଣ ଏଇ ପିଠାପଣା ଟିକେ ହବ ସଜ ବାଜ ହେବେ ଟିକେ ଦୋଳି ଝୁଲିବେ ଏଇ ହେଲା
ହଁ, ହଁ, ହଁ, ହଁ, ହଁ ହ ଆମର କାଲି ହବ କାଲି ଯେହେତୁ ସଂକ୍ରାନ୍ତି ଟା ଅଛି ନାଇଁ? ଆମର ଆଗରୁ ବି କିଛି ପାଳନ ହେଇଁ କି ପଛରୁ ନାହିଁ ସଂକ୍ରାନ୍ତି ଟା ଯେହେତୁ ଅଛି କାଲି ଟିକେ ପିଠା ପଣା ହବ ଆଉ କାଲି ହିଁ ଗୋଟେ ଦିନରେ ଝିଅ ମାନେ ସଜବାଜ ହେଇ ଦୁଳି ଖେଳିଦେବେ ପିଠା ପଣା ଖାଇବେ ରଜପାନ ଖାଇଦେବେ ଏବେ ବି ତ ବଜାର୍‌ ରେ ରଜ ପାନ ବିକ୍ରି ହଉଛି ହେଲା କି ରଜ ସ୍ପେଶିଆଲ୍‌ ପାନ ହଁ। ଆଗରୁ ନଥିଲା ଘରେ ବନେଇକି ଖାଉଥିଲେ
ଚଉମୁକୁ ଯା ଯିବା ପାଇଁ ବାହାରିଥିଲି ଯୋଉଁ ଦିନ ରାତିରେ ହେଁ ଗୁରୁ ବାର ଦିନ ଗୁରୁବାର ରାତିରେ ମୁଁ ବାହାରିଥିଲି ମୋ ବାପା ମା ଆଗରୁ ଯାଆନ୍ତି ବର୍ଷରେ ଆମେ ଥରେ ଯାଉ। ଚଉମୁକୁ ଆଡେ ଆଉ ମୋ ବାବା ମା ବି ବାଲେଶ୍ବରେ ଚାକିରୀ କରିଛନ୍ତି ତ ଆମେ ଏଠି ବାଲେଶ୍ଵରରେ ରହୁ ଟାଉନ ରେ ସୁନଟ ରେ। ତ ସେଥିପାଇଁ ସେଦିନ ଆମେ ବାହାରିଥିଲୁ ଯିବା ପାଇଁ ଆଉ ଗୁରୁବାର ଦିନ ମୁଁ ରାତି ରେ ବାହାରିଛି ସଁ ଶୁକ୍ରବାର ଦିନ ମୁଁ ସକାଳୁ ସକାଳୁ ବାହାରିବୁ ବୋଲିକି ଆମେ ଅ ଅଧା ବାଟ କୁରୁଡା ପହଞ୍ଚିଚୁ ଡେଥ୍ ଖବର ଆସିଲା। ପୁଣି ରିଟର୍ଣ୍ଣ କଲୁ ଯେହେତୁ ସେ ଆମ ନି ନିଜର ତ। ଆଉ ମାନେ ଇଏ ବି ରେ ତ ସେଥିପାଇଁ ରିଂ ରିଟର୍ଣ୍ଣ କରିକି ପଳେଇ ଆସିଲି ଆଉ ସବୁ ପୁରା ବେକାର ହୋଇଗଲା ହାଁ ହାଁ ହାଁ।
ହାଁ ହଁ ହଁ ବା ହଁ। ସେଇଟା ଅଶୁଦ୍ଧ ହେଇଗଲେ ବି ଏବେ ପରା ଆମର ଆକ୍ଚୁୟେଲି ଲଞ୍ଚ ହେଇଥିଲା ମୋ ବାବାଙ୍କ ଘରକୁ ଆସିଛି ଯେହେତୁ ମୋ ଭଉଣୀ ଆସି ଥିଲେ ତ ସେ ନୂଆ ବାହା ହେଇଛି। ତାର ମଳ ମାସ ଚାଲିଛି ପାଇଁ ଯାଇନି ସେଇ ରଜ ପରେ ଯିବ ହେଲା କି ଆଉ ତା ସାଙ୍ଗରେ ଦେଖା କରିବା ପାଇଁ ଟିକେ ଆସିଥିଲି ତାପରେ ଆର ଆଜି ମୋର ନିରାମିଷ ମାନେ ଆଇଁଷ ହେଇଥିଲା ବାବାଙ୍କ ଘରେ ହେଲା କି ମୋର ଟିକେ ନିରାମିଷ। ଯେହେତୁ କାଲି ଅମାବାସ୍ୟା ଅଛି ଆଜି ଚତୁର୍ଦ୍ଦଶୀ ରେ ମୁଁ ନିରାମିଷ ଖାଏ ହଁ ମୁଁ ନିରାମିଷ। ଖାଇଦେଲୁ ମୋର ଟିକେ ନିରାମିଷ ହେଇଥିଲା ଆଉ ସେମାନଙ୍କର ମାଛ ହେଇଥିଲା ଆଉ
ଆମେ ବି ଅମାବାସ୍ୟାରେ ଖାଉଁନା ଏଁ କାଁ ମଁ
ହୁଁ ହୁଁ ନାଇଁ ଅମାବାସ୍ୟାରେ ବି ମୁଁ ଖାଏନି ଅମାବାସ୍ୟା ଆଗ ଦିନ ବି ହୁଁ ହୁଁ।
ମାନିଆକୁ ପୁଡିବ ଟିକେ ହଁ ସେଗୁଡା କଣ ନାଁ ଆଇଁସ। କଟ ହବନି ଖାଇବାକୁ କୁଆଡେ ଅନ୍ତ ଖାଇଲି ବା
ନାଁ ଆଜି ଆଜି ଆଜି ସେପଟେ ଖାଇ ଖାଁ ଆଜି ଖାଇବା ପାଇଁ ବାଧ୍ୟ କାହିଁକି ନାଁ ଆଜି ନ ଖାଇଲେ ଶୁଦ୍ଧ ହେଇପାରିବନି ନାଁ ହୁଁ ହୁଁ। ହୁଁ ରାତିର ଖାଉ ନା ଦିନରେ ଦିନରେ ଦିନରେ।
ନାଁ ନାଁ ଆଜି ତାଙ୍କର ଆଚ୍ୟୁଲି ଆମର ଏପଟେ ପ୍ରବଳ ବର୍ଷା ପବନ ହଉଛି ନାଁ ରାତିରେ ଘଡଘଡି ବହୁତ ହଉଛି ବୋଲି ତାଙ୍କର ଦିନ ଖିଆ ପିଆ କରିଦେଲେ।
ଓ ଆଚ୍ଛା ଆଚ୍ଛା ଆଚ୍ଛା।
କାଲି ତ ଏଠି ରାତିରେ ଯୋଉଁ ଘଡଘଡି ବିଜୁଳି ପବନ ବର୍ଷା। ହଁ କାଲି ସେପଟେ ଆପଣ ଆଗେ ଆମର ହେଲା ତାପରେ ଆପଣଙ୍କ ଆଡେ ହେଲା। ତାପରେ ପୁଣି ସେଠୁଁ କମବ୍ୟାକ। ଗଲା ଏଠି ରାତି ସାଢେ ନଅଟା ଦଶଟା ବେଳେ ସିଏ ଯୋଉଁ ଘଡଘଡି ହେଲା ଯେମିତି ଏଠି ପାଖ ପାଖରେ ପାଖରେ ସବୁ ପଡିଲା ଝଟକା ଏଇ ଟାଇମ୍ ରେ ହେଲା।
ହୁଁ ହୁଁ।
ହଁ ମୋ ବାପା ମା ଥିଲେ ତ ସେଠି ସେଇ ଖବର ସବୁ ଆସୁଥାଏ ଯାଉଥାଏ।
ହଁ ହଁ ହଁ ହଁ ହଁ।
ଆଜି ବି ଆଜି ବି ହବ ଏତେ ଜୋର ଗୁଳୁ ଗୁଳି କରିଛି ଖରା ରେ ଘନ
ହୁଁ ହୁଁ ହୁଁ। ହଁ ମାନେ ଦିନରେ ଦିନରେ ଭାତ ଖାଇ ଦେଇଛନ୍ତି ନାଇଁ।
ହଁ ହଁ ଦିନରେ ଜଳଖିଆ ବି ଖିଆ ହେଲା। ଏବେ ଭାତ ତରକାରୀ ବି ସବୁ ଖିଆ ସରିଲାଣି।
ହଁ ହଁ ହଁ।
ଆ ରାତିରେ ଆଉ କଲିନି ଯୋଉ ସବୁ ଲୋକ ବାକ ଆଉ ଆସିବେ ନା ତାପରେ ଆମର ପାହାଡ କଡର ନା ଘର।
ହଁ ହଁ।
ବର୍ଷା ଫର୍ଷା ହେଲେେ ଜିବ ଜନ୍ତୁ ଭଲ ମନ୍ଦ ଆମର ଭାଲୁ ଫାଲୁ ଏରିଆ ନା। ତ ସେଥିପାଇଁ କେହି ଆଉ ଏତେ ଆସିବେନି ସେଥିପାଇଁ ଦିନରୁ ଦିନରୁ ସାରିଦେଲେ।
ହଁ ହଁ ହଁ ଭାଲୁ ବାହାରେ ନାଇଁ।
ହଁ ଆମର ଏଠି ଭାଲୁ ବାହାରନ୍ତି।
ଆଚ୍ଛା ଆଚ୍ଛା। ହଁ ହଁ ତାହେଲେ ବର୍ଷକୁ ଥରେ ଆଉ ବ ହଁ ରୋଷେଇବାସ ଆମର ଭାଉଜ ତା ବାବା ଘରକୁ ଯାଇଛି ତ ଆମର ଦି ଭଉଣୀ ଥିଲେ। ଆଉ ମା ସବୁ ସଜବାଜ କରିଦେଲେ ଆମେ ଦି ଭଉଣୀ ମୁଁ କୋ ଅଳ୍ପ ଗୋଟେ ତ ରାନ୍ଧିଛି ମୁଁ ଯାଇଥିଲି ଟିକେ ମାର୍କେଟ। ସାନ ଭଉଣୀ ରୋଷେଇ ସବୁ କରିଥିଲା।
ହଁ ସିଏ ବି ତା ଘର ଝିଅ ସିଏ ବି ଯାଇଛନ୍ତି ରଜରେ ଆପଣ ଙ୍କ ଘରକୁ ଆପଣ ଆସିଛନ୍ତି ଆମ ଘରକୁ ଆମେ ଆମର ଇଚ୍ଛା ଥିଲେ ବି ଆମେ ଯାଇପାରୁନେ। ମୋ ଶାଶୁ ଘର ରା କେହି ସାହସ ସେମିତି କରିବ ରାତି ଗୁରୁବାରଟା ରେ କି ରାତି ସାଢେ ନଅଟା ରେ ଛୋଟ ଛୁଆକୁ ନେଇ କହିଲ ପଳା ଛୁଆ ଯା ସମୟ ସୁଯୋଗ ମିଳିବନି ତୁ ଯା ହେଲା। ମାନେ ମୁଁ ଗୋଟେ କାମ ପାଇଁ ରହିଯାଇଥିଲି ଫସି ଯାଇଥିଲି ମୁଁ ଯାଇପାରିନଥିଲି। ହେଲା ସେଇଟା ହେଇ ବି ପାରୁନଥିଲା। ମତେ କହିଲେ ଯଦି ହେଲା ତାହେଲେ ତୁ ଫେରିବୁ ନହେଲେ ଫେରିବୁନୁ ତୁ ସାଙ୍ଗରେ ବାବା ମାଙ୍କ ସାଙ୍ଗରେ ଫେରିବୁ। ଆଉ ଟେନସନ ନବୁନି ଜମା ସେ ରାତି ସାଢେ ନଅଟା ବେଳେ ମତେ ଘରୁ ସେମିତି ଛିଡା ଲୁଗା ପିନ୍ଧିକି ମତେ କହିଲେ ତୁ ବାଲେଶ୍ୱର ଆମର ମୋ ଶାଶୁଘରଠୁ ବାଲେଶ୍ଵର ଆମ ଘର ପର୍ଯ୍ୟନ୍ତ ପଚିଶ କିଲୋମିଟର ବୁଝିଲେ ସେଥିରେ ମ ମତେ ଛାଡିଦେଲେ ଛୁଆକୁ ନେଇକି ତୁ ଯା ଯାଇକି ହେଲା ତୁ କାଲିକି ଯା ଚମୁକୁ ଯା ତାପରେ ହେଲା ଇଏ ଯାହା କରିବୁ। ବୁଲାବୁଲି କରିକି ଆସିବୁ ହେଲା ଗଲି ରାତିରେ ବାହାରିକି ବ୍ୟାଗ୍ ଫ୍ୟାଗ୍ ପ୍ୟାକିଂ କରିକି ରୋଷେଇବାଷ ସାରିକି ଦେଖିଲା ବେଳକୁ ଛୁ ଏତେ ମନଟା କଷ୍ଟ ହଉଛି ମୋର। ମୋ ବାବା ମା ଆଜି ରିଟର୍ନ କରି ଆସିଛନ୍ତି।
ହଁ ବାବା ମା ପଳେଇ ଆସିଲେନି ନାଇଁ।
ହଁ।
ହଁ ଆଉ ତ ଯାଇପାରିବନି ଆଉ।
ନାଇଁ ବା ଆଉ ଯାଇକି ଜେଜେମା ତାଙ୍କର ବର୍ଷିକିଆ ଅଛି ଯାଇକି ଜୁଲାଇ କେତେରେ ଅଛି ସେ ଚବିଶ ଆଡେ ଅଛି ସେତେବେଳେ ହି ଗୋଟେ ଦିନ ପାଇଁ ଯିବି ଆଉ ଯିବା ଆସିବା ଆଉ ଇଏ କଣ ମାନେ ଆମେ ପ୍ରତି ବର୍ଷ ମାସେ ପନ୍ଦର ଦିନ ପାଇଁ ଯାଉ ଏ ବର୍ଷ ଟିକେ ବାବା ମା ଙ୍କର ଏପଟେ ଟିକେ କାମ ପଡିଗଲା ବୋଲି ସେ କମ ଟାଇମ ପାଇଁ ଯାଇଥିଲେ। ତଥାପି ଆଠ ଦଶ ଦିନ ପାଇଁ ସେ ଯାଇଥିଲେ କହିବାକୁ ଗଲେ। ଆଉ ହେଲା ମୁଁ ବି ସାଙ୍ଗରେ ଗଲେ ମୁଁ ସବୁବେଳେ ସାଙ୍ଗରେ ଯାଏ ତାଙ୍କ ସେମାନଙ୍କ ସାଙ୍ଗରେ ହିଁ ଯାଏ ଯେତେବେଳେ ସେମାନେ ଯାଆ ନ୍ତି ମୁଁ ହସ ଛାଡି ଦିଅନ୍ତି ଯାଇକି ବୁଲିଆ। ଆଉ ହେଲା ଯାଇ ହେଲାନି ମନଟା ଭାରି କଷ୍ଟ ଲାଗୁଛୁ। ଭଲ ବି ଲାଗୁନି।
ନା ନା ପ୍ରତ୍ୟେକ ଝିଅର ଇଚ୍ଛା ଥାଏ ହେଲା କି ସିଏ ଯେତେ ଶାଶୁ ଦାର ରହୁଛ ଯେତେ ବୟସ ହଉ କି ଅଳ୍ପ ବୟସ ହଉ। ପ୍ରତ୍ୟେକ ଝିଅର ବାପଘରେ ହିଁ ଇଚ୍ଛା ଥାଏ ଯେ ବାପଘର ଶାଗ ଭା ତକୁ ବି ତାର ଇଚ୍ଛା ଥାଏ ହଁ ଗୋଟେ ଦିନ ହଉ ମୋର ଶାଶୁଘର ବାପଘର ଡିଫରେନ୍ସ ହଉଛି ସାତ ଆଠ କିଲୋମିଟର ହେଲା କି। ଆଉ ମୁଁ ବର୍ଷରେ କୋଉ ଦିନ ମାନେ କୋଉ ମାସରେ ଏମିତି ନାହିଁ କି ଯେ ମୁଁ ଆସେନି ହେଲେ କିି ମୁଁ ତ ଏବେ ମୋ ପିଲାମାନେ ପାଠ ପଢୁ
ମୁ ତ ସେମତି ବାଲେଶ୍ଵର ବାଲେଶ୍ଵର କୁ
ହଁ।
ତ ଗଲେ ବର୍ଷ ସାରା ସପ୍ତାହରେ ଥରେ ଦିଥର ଥରେ ଦିଥର ପ୍ରାୟତଃ ମୁଁ ଯାଏ ଆସେ। ଗୋଟେ ଦିନ ପାଇଁ ହଉ ଆଠ ଦିନ ପାଇଁ ହଉ ପନ୍ଦର ଦିନ ପାଇଁ ହଉ ସେଇଠି ବାଲେଶ୍ଵର ବୋଲି ସବୁବେଳେ ମୁଁ ଯିବା ଆସିବା କରେ। ମୋ ହଜବେଣ୍ଡ କଣ ମୋ ଶାଶୁ କଣ ଯଦି ଆଠ ଦିନ ଯଦି ରହିଥିବି କହିବେ ତାଲେ ହେଁ ଜାନି ଟିକେ ମା ଘରୁ ବୁଲି ଆସିବୁ। ହେଲା କାହିଁକିନା ତାଙ୍କର ବି ମୋ ବାପା ମାର ଗୋଟେ ଝିଅ ସାନ ଭାଇ। ୟାଙ୍କର ବି ଏମାନେେ ହେଲେ ଗୋଟେ ଝିଅ ଗୋଟେ ପୁଅ ବଡ ପୁଅ ଆଉ ସାନ ଝିଅ ହେଲା ସାନ ତେଣୁ ସେ କହିଲେ ଯେତେନେବି ଝିଅ ଦୁଇ କୂଳକୁ ହିତା ହବା ଦରକାର ପିତା ହବା ଦରକାର ନାହିଁ ତେଣୁ ତୁ ଏଠି ବିରକ ବାପ ମାଙ୍କୁ ସମ୍ଭାଳିବୁ ସେ ଠି ବି ସେ ବାପାମାକୁ ସମ୍ଭାଳିବାକୁ ପଡିବ। ତେଣୁ ମୁଁ କେବେ ଚାହେଁନି କି ତୁ ସେଠି ବାପା ମାଙ୍କୁ କଷ୍ଟଦେ ତାପରେ ଛୁଆ ଧର ଏଠି ଛୁଆ ଅଛନ୍ତି ଏଠି ଛୁଆ ବଢିଲା ଇଏ କଲା ଖେଳିଲା ସେଠି ବି ବା ମୋ ମାନେ ମୋ ବାପା ମାଙ୍କ ପାଖରେ ଛୋଟ ଛୁଆ କେହି ନାହାନ୍ତି। ସିଏଠି ହେଠେ ଟିକେ ନାତି ଖୋଜୁଛନ୍ତି ସେଇଥିପାଇଁ ସେ ସବୁବେଳେ ମୁଁ ଆସିଲା ପାଖରୁ ଛଅ ବର୍ଷ ହେଲାଣି ବାହାକି ଆସିଲା ପାଖରୁ ସେ ସବୁବେଳେ ମାନେ ଛାଡନ୍ତି ମୋତେ ଯିବାକୁ ଇଚ୍ଛା ନଥିଲେ ବି ମୋ ହଜବେଣ୍ଡ ଜବରଦ ସ୍ତି ମୋତେ କିଛି ନା କିଛି ବାହାନା କରିକି ନେଇଯିବେ। ହଁ ନେଇ ଛାଡିଦେଇ ଆସିଥିବେ ମୋତେ ଯାଇ ମୁଁ କିହିବି ଯଦି ଗୋଟେ ଦିନ ମୁଁ ରହିବି ନା ଚାରି ଦିନ ପାଞ୍ଚ ଦିନ ରହିକି ଆସୁନ। କାହିଁକି ଛାନିଆ ହଉଛ କିସ ଦରକାର କୁହନା କାହିଁକି ଛାନିଆ ହଉଛ ମୋର ଶାଶୁଙ୍କର ଗୋଟେ କଥା ଥା ଯେ ଗୋଟେ ସମୟ ଆସିବ ଏମିତିକା ତୁ ଚାହିଁଲେ ବି ଘରୁ ଗୋଡ କାଢି ଯାଇ
ନାଇଁ ସେଇଟା ଠିକ କଥା ସେଇଟା ଠିକ କଥା ସେଇଟା ହଉଛି ଛୁଆମାନଙ୍କର ପାଠ ପଢିବା ଟାଇମ ଆଉ ଛୁଆମାନେ ଯେତେ ବଡ ହଉଥିବ ବାପାଙ୍କ ଘରକୁ ବି ଯିବା ପାଇଁ ସମୟ ବି ବାହାର ହଉଥିବନି। ଏବେ ଛୁଆ ପାଠ ପଢିନି। ଏବେ ଯେତେବେଳେ ଯା- ହଁ -ହଁ -ହଁ -ହଁ।
କର ନା ମୋର ତ ଆଗକୁ କେହି ନାହାନ୍ତି କି ପଛକୁ କେହି ନାହାନ୍ତି। ହେଲା ତେଣୁ ସେଇ ସିଏ ସବୁବେଳେ କୁହନ୍ତ୍ ତି କି ମୁଁ ଯଉ କଷ୍ଟ ପାଇଚି ସେଇଟା ମୁଁ ଚାହେଁନି କି ତୁ
ହେଲା ପା ବୁଲିକି ଆଉ ଏବେ ସମାନ ଅଛି କେ କାହାରି କଥା ମନକୁ ନବୁନି କି କଣ ଭାବୁଥିବ ସେ କଣ ଭାବୁଥିବ